ତୋ ଶ୍ରଦ୍ଧାମ୍
ନମସ୍କାର ଦିଦି।
କଣ କରୁଚ?
ବସିଥିଲି ଆଉ ତମେ କଣ କରୁଚ?
ମୁଁ ବି ବସିଛି, ଭଲ ଅଛ।
ହଁ, ଭଲ ଅଛି ତମେ କେମିତି ଅଛ।?
ଭଲ ଅଛି ଆଉ ସମସ୍ତେ। ହଁ ମୁଁ ଖାଇସାରିଥିଲି।
ହୁଁ।
ତୁମେ କଣ ଖାଇଲ?
ମୁଁ ରୁଟି ତରକାରୀ, ତମେ କଣ ଖାଇଲ?
ହୁଁ, ଭେଣ୍ଡି କରି
ଆଚ୍ଛା ଆଉ ଘ--ଘରେ ସମସ୍ତେ କେମିତି ଅଛନ୍ତି।
ହଁ, ଭୁଲ ଅଛନ୍ତି ସମସ୍ତେ ଭଲ ଅଛନ୍ତି ଆଉ ତମର
ହଁ, ସମସ୍ତେ ଭଲ ଆଉ ସେପଟେ ଖରା କେମିତି ହଉଛି।
ଖରା ବହୁତ୍ ହଉଛି, ଗରମ ବି ବହୁତ୍ ଆଉ ତୁମେ ଏପଟେ ଆସିନ କି ଆଉ।
ନା ନା ଆଉ ଯାଇନି, ହଉ ତମେ ପାଣି ଠିକ ସେ ପିଆ ପିଇ କରୁଥାଅ।
ଠିକ ଅଛି ହଉ। ଆଉ ତୁମେ ସାଙ୍ଗଙ୍କ ସହିତ କଥା ହେଲି। ଆଜି ସାଙ୍ଗ କୁ କଲ୍ କରି
ହଁ
ହଁ! ଆଉ ମାନେ ଆମେ ଯୋଉଠୁ ରହୁଥିଲେ ସେ କିଏ? ଫାଷ୍ଟ କୋଉଟା।
କଣ କହିଲେ ଉ କଣ କହିଲେ ଦିଦି?
ପ୍ରଥମ ରୁମ୍ ର
ହଁ!
ଠିକ୍ ଅଛି।
ଭଲ ଶୁଭା ଯାଉନି ଦିଦି।
ମୁଁ ପ୍ରଜ୍ଞାଙ୍କୁ କଲ୍ କରିଥିଲି। ତାଙ୍କ ସହ ମୁଁ କଥା ହେ
ଆଚ୍ଛା ହଉ ହଉ ସେଇଟା କହୁଛ। ଉଁ କଣ କହିଲେ ସେ
ନା ଏମିତି ହିଁ ଭଲ ଅଛ କି ଭଲ ହିଁ ଯହ ଏସବୁ କଥା ହେଲୁ। ଆଉ ତାଙ୍କେ କୋଉଠି ଅଛନ୍ତି, ସେ ସବୁ ବିଷୟରେ ପ ହଁ
ହୁଁ! ଆଉ ଆଉ କଣ ଖବର?
ଆଉ କଣ ଖବର କିଏ ହେଁ ଗରମ ଚାଲିଛି। ଆଉ ତା ସହ ପାଠ ପଢା ବି ଚାଲିଚି। ଚାଲିଛି
ଆଉ ଘରକୁ
ଆଉ ତମର ଖବର ହଁ କରିଥିଲି। ସକାଳୁ କରିଥିଲି କଥା ହେଇଥିଲି ବାବାଙ୍କ ସହିତ।
ହୁଁ
ହଉ
ଆଉ ମୁଁ ଆଉ ବାକି ସାଙ୍ଗ ମାନଙ୍କ ସହ ବି କଥା ହେଇଥିଲେ। କିଛି ଅ ଏଇ ସମ୍ପର୍କରେ! ସେମାନେ କହୁଥିଲେ ହଁ।
ସେମାନେ କଣ ରାଜି ହେଲେ କି?
ହଁ ରାଜି ହେଲେ, ଦୁଇ ଜଣ।
ଓହୋ ହଁ ପିଲା ଖୋଜିବା ଟା ତ କଷ୍ଟକର ହେଇଯାଉଛି ଆଉ।
ହଁ ହଉ ହଉ।
ହଁ ହଁ ହଁ ତମେ ବି ଚେଷ୍ଟା କର ଦୁଇ ଜଣ ଖୋଜିବାରେ।
ହଁ ହଁ ମୁଁ ତ କଥା ହଉଥିଲି, ବାକି କେହି ତ ରାଜି ହେଇନାହାନ୍ତି। ଦେଖାଯାଉ
ଆଚ୍ଛା
ହୁଁ ଆଉ ହଁ ଆଉ ଖରାବେଲେ କଣ ଖାଇବେ?
ଖରାବେେଳେ ଖାଇବା ରୋଷେଇ ଚାଲିଛି।
ଆଚ୍ଛା ନିଜେ ରୋଷେଇ କରୁଛନ୍ତି।
ହଁ।
ଉ ହୁଁ।
ଆଉ କଣ କହୁଥିଲି? ଅହ ମାର୍କେଟ ରେ ମାନେ ବଜାରରେ କଣ ସବୁ ନୂଆ ଜିନିଷ ଆସିଛି ସେ ବିଷୟରେ ଦେଖିଛ ବୋଲି ଭାବୁ
ନା ମୁଁ ତ ଜାଣିନି ସେ ବିଷୟରେ କିଛି ତମେ ଯାଇଥିଲ କି?
ନା ମୁଁ ଏବେ ଯାଇନି ସେଥି
ନା ନା ମୁଁ ତ ଜାଣିନି।
ଠିକ ଅଛି ହଉ ତାହେ
ଆ ଆମ ସହରରେ ଏବେ ମହୋତ୍ସବ ହେବାକୁ ଯାଉଛି ତମେ କିଛି କାହିଁରେ କୋଉଥିରେ ଭାଗ ନେବ କି?
କଉ ମହୋତ୍ସବ ମୁଁ ସେ ବିଷୟରେ ଶୁଣିନି।
ହଁ ଦେ କ ମାନେ ମହାନଗର ମହୋତ୍ସବ ହେବାକୁ ଯାଉଛି।
ଆଚ୍ଛା ଓ ମୁଁ ତ ସେ ବିଷୟରେ ଜାଣିିନଥିଲି ଆଉ
ହଁ।
ଆଜି ହିଁ ମୁଁ ଜାଣିବାକୁ ପାଇଲି ତ ଗୀତ ନୃତ୍ୟ ଏସବୁର ଅ ଅଛି ଆପଣ ଯୋଉଟାରେ ଚାହିଁବେ ସେଇଟା ଭାଗ ନେଇପାରିବେ।
ଠିକ ଅଛି ଅ କେବେଠୁ ଆରମ୍ଭ ହବ?
ଉଁ ସେଇଟା ମୁଁ ଜାଣିନି ଠିକ ସେ ପର୍ଟିକୁଲ ମାନେ ପ ତାର ସଠିକ ତାରିଖ ଦେଖି ମୁଁ ଆପଣଙ୍କୁ ଜଣେଇବି।
ହଁ ହଉ ଠିକ ଅଛି।
ହୁଁ ଆପଣ ମିଶ୍
ମୋତେ ଅ ପ୍ରତିଯୋଗିତାରେ ଭାଗ ନ
ହଁ ହଁ ନାଇଁ ଭାଗନେବାଟାତ ବଡ କଥା ହିଁ।
ତୁମେ କିଛିରେ ଭାଗ ନେବନି?
ମୁଁ ହଁ ଦେଖିବା ଭାବୁଛି ହଁ ନାଚ ନୃତ୍ୟରେ ନେବି ବୋଲି।
ଆଚ୍ଛା।
ଦେଖିବା କଣ ହୁଁ।
ଯଦି ତୁମେ ନେବ ତାହେଲେ ମୁଁ ବି ନେବି।
ହଁ ଠିକ ଅଛି ମିଶିକିରି କରିବା ଆଉ।
ଠିକ ଅଛି ତ ଆଉ କିଏ ବି ଏଥିରେ ଯୋ କରିବେ
ମୁଁ ଜାଣିନି କିଛି ମୁଁ କଥା ହେବି ନହେଲେ ଜଣେଇବି।
ହଁ ହଉ ଠିକ ଅଛି ଅ ବର୍ତ୍ତମାନ୍ ପଢାପଢି ଚାଲିଛି। ଏବେ କିଛି ସମୟ ପରେ ପୁଣି ଥରେ ପଢିବା
ହଁ ହଉ।
ହଉ ଆମ ସାଙ୍ଗମାନେ ତ ସେମାନେ ବାହାରେ ମାନେ ତାଙ୍କର କାମଚାଲି ଛି ତା ସହ ସେମାନେ ପଢାପଢି ଦୁଇଟା ଯା ସେମାନେ ସମ୍ଭାଳୁଛନ୍ତି।
ହଁ।
ଚେଷ୍ଟା କରୁଛି ପରନ୍ତୁ ହେଇପାରୁନାହିଁ।
ହୁଁ ଆଜିକାଲି ତ ସମସ୍ତେ ସେମିତି ପଢା ପଢିବା ସହିତ ଅ କିଛି କାମ କରିବାକୁ ଚେଷ୍ଟା କରୁଛନ୍ତି।
ହଁ ସେଇଟା ନହେଲେ କେହିବି ମୁଁ ବଢିଆ କଥା ଭାବିକି କହିବି।
ହଁ।
ହଉ। ଆଉ ହଁ ଘରେ ଆଜି କଣ ରୋଷେଇ?
ଆମର ଆଜି ଖେଚୁଡି ଆଉ ତରକାରୀ ହେଇଛି। ଆଉ ତମେ?
ହଁ ତ ରୋଷେଇ ଚାଲିଛି ମୁଁ ଦେଖିବାକୁ ଯାଇନି।
ତମେ ନିଜେ ରୋଷେଇ କରୁଛ ନା ଆଉ କିଛି
ନା ନା ବାକି ସମସ୍ତେ ରୋ
ଓହୋ ହୁଁ।
ହଉ ଆଉ
ହଉ।
ଆଉ ମୋ ସାଙ୍ଗ ନା ମୋ ସାଙ୍ଗ କହୁଥିଲେ
ହଁ।
ନୂଆ ଅ ପିଠା ଏବେ ବହୁତ ପ୍ରକାର ମିଠା ପ୍ରସ୍ତୁତି ଚାଲିଛି ନା।
ହଁ।
ଜାଣିଥିବେ ସେ ବିଷୟରେ
ହଁ ଶୁଣିଛି ଅଳ୍ପ ବହୁତ ଏତେତ ଜଣା ନାହିଁ।
ହଁ ପରନ୍ତୁ ସେ ସବୁ ମିଠା ଭିତରୁ ହଁ ମୋତିଚୁର ଲଡୁ ଛୋଟ ଛୋଟ ବୁନ୍ଦି ଦାନା ସେ ବାଲା ଲଡ଼ୁ।
ହୁଁ।
ହଁ ସେଇଟା ମୋ ସାଙ୍ଗ ଆଣିଥିଲେ ସେଟା ବଢିଆ ଲାଗୁଛି ହଁ। ଆଗରୁ ମୁଁ ଥରେ ହିଁ ଖାଇଥିଲି। ଏବେ ଏହା ଦ୍ୱିତୀୟ ଥର ଖାଇଲି। ବହୁତ ଭଲ ଲାଗିଲା। ଖାଇଥିବେ ବୋଧେ ଆପଣ?
ହଁ ହଁ ଖାଇଛି। ଏବେ ତ ପୁଣି ରଜ ଆସିଲାଣି ପୋଡ ପିଠାର ଟାଇମ।
ହଁ ପୋଡ ପିଠା ବହୁତ ବଢିଆ ସେ। ପାନ ବି ମିଠା ପାନ ହବ।
ହଁ। ଆପଣ ଆସନ୍ତୁ ଆମ ଗାଁକୁ ଆମେ ମିଶିକି ରଜ ପାଳିବା।
ଠିକ ଅଛି ଚେଷ୍ଟା କରିବି।
ହୁଁ ହୁଁ।
ଆଉ ଏ ତ ଆପଣଙ୍କ ଗାଁରେ ମିଠା ପାନ ବି ବନଉଛନ୍ତି?
ନା ସେମିତି ସବୁ କିଛି ହୁଏନି। ଆମର ଏଇଟା ମାନେ ବହୁତ ମଫସଲ ଗାଁ ହେଇ ଥିବାରୁ ସେ ସବୁ କିଛି ହୁଏନି।
ଓଁ ହେଲେ କେବଳ ଦୋଳିହିଁ ବନ୍ଧ ହୁଏ ବାସ୍ ସେତିକି ହିଁ ପାଳନ କରନ୍ତିନା।
ହଁ ବାସ୍ ସେତିକି ଗଛ ମାନଙ୍କରେ ଦୋଳି ବାନ୍ଧିକି ହେଇଥାଏ ସହର ମାନଙ୍କରେ ସବୁ ବିଭିନ୍ନ ପ୍ରକାର ପ୍ରକ୍ରିୟାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରି ହୋଇଥାଏ।
ଆଚ୍ଛା ହଉ ହଉ ଠିକ୍ ଅଛି ହେଲେ ଆପ ଆପଣ ମାନଙ୍କ ଯୋଉ ଦଳି ବନ୍ଥା ହଉଚି ସେଟା ତୋଟା ଆମ୍ବ ତୋଟାରେ ନା ନା ସାହି କି ଘର ଭିତରେ?
ସେମିତି କିଛି ନାହିଁ ମାନେ ଅ ଶକ୍ତ ଗଛ ଦେଖିକିନା ଯୋଉଠିବି ଲୋ ଲୋକ ବାନ୍ଧିକି ଖେଳିବା ଆରମ୍ଭ କରିଦିଅନ୍ତି।
ଆଚ୍ଛା ଠିକ୍ ଅଛି। ଆଉ ହେଲେ ଆଜି ଆଉ କୁଆଡ଼େ ଯିବେନିକି?
ଉଁ ଦେଖିବା ଅ ସନ୍ଧ୍ୟା ଟାଇମ୍ ସନ୍ଧ୍ୟା ସମୟରେ ପାର୍କ ଗଲା ବେଳେ ଅଛି।
ଆଚ୍ଛା।
ତମର କୁଆଡ଼େ ଯିବାର ନାଇଁ?
ନା ମୋରତ ଏବେ କୁଆଡ଼େ ଯିବାର ନାହିଁ ସନ୍ଧ୍ୟା ରେ ଅତି ପାଖକୁ କଣ କିଛି ଖାଇବା ପାଇଁ ନହେଲେ ଯାଇପାରେ। ଆଉ ତାଠୁ ଅଧିକ ଦୂରକୁ ଯିବା କଥା ଭାବିନି।
ସେଇଠି ସବୁ ସୁବିଧା ଅଛିନା ଖାଇବା ପିଇବା ପାଇଁ?
ହଁ ସୁବିଧା ଅଛି ବାକି ଟିକେ ଯିବା ପଡ଼ୁଛି ଆଉ। ମାନେ ମିଟରଟି ହେଲେ ମିଟରଟି ହେଇଯିବ।
ଓହୋ।
ହଉ। ଆଉ ସେଇଠୁତ ବହୁତ୍ ଭଲ ଥିଲା ଏବେ ପାଖରେ ସବୁ କିଛି
ହଁ।
ହୁଁ ସେଟା ବାବା ସବୁବେଳେ କହୁଥାନ୍ତି।
ହଁ। ଆଉ ବାବା ମାମା ଆସିନାହାନ୍ତି ତମ ପାଖକୁ?
ଓ ମାମା ଥରେ ଆସିଥିଲେ ବାବା ଥରେ ଆସିଥିଲେ। ଆଉ ବୋଧେ ମୁଁବି ଯାଇଥିଲି।
ହୁଁ ହଉ ହଉ କଣ କରୁଛନ୍ତି କରନ୍ତୁ ଆଉ।
ହଁ ଠିକ୍ ଅଛି ଆଉ ବାକି ରହିଲା ହଁ କୁହନ୍ତୁ।
ଅଁ ନାଇଁ ଏମିତି ମନେ ପକାନ୍ତୁ ଗାଳି କରନ୍ତୁ।
ଆହା ହା ନାଁ ନାଁ ଗାଳି କଣ ପାଇଁ କରିବୁ। ମନେତ ସବୁବେଳେ ପଡ଼ୁଚି।
ହଁ ମିଛ କଥା କହିଲେ।
ହଁ।
ହଉ ହଉ ହଉ ଦିଦି ମୁଁ ରଖୁଚି।
ହଁ।